ହ।
ହାଲୋ।
ହଁ ଆପଣ ବି ଫ୍ରି ଅଛନ୍ତି।
ହଁ ନା।
କଣ କରୁଛନ୍ତି?
ଏଇଠି ବସିଛି ଲାଇନ ନାଇଁ ତ ବାହାରେ। ଆପଣ?
ହଁ ମୁଁ ବି ଖାଇପିଇ ବାହାରେ ବସିଚି, ବର୍ଷା ଯୋଗୁ ତ ଲାଇନ୍ ଫାଇନ୍ କଟି ଯାଇଛି। ଏତେବେଲୁ ପଚାରିବୁ କଣ ପାଇ ଆସିନି?
ଖାଇ ସାରିଲେଣି।
ଆ ଆପଣଙ୍କ ଘରେ ସମସ୍ତେ ଖାଇ ସାରିଲେଣି?
ହଁ ଘରେ ବି ସମସ୍ତେ ଖାଇଚାରିଲେଣି। ଲାଇନ ନାଇଁ ଯେ ସେଇପାଇଁ ଜଲ୍ଦି ଖାଇଦେଲେ ଖାଇଦେଇକି ସମସ୍ତେ ଘରେ ବସିଛନ୍ତି ଆଉ ଆଉ ଆପଣଙ୍କ ଆଡେ ବର୍ଷା ଫର୍ଷା ହେଇଥିଲା କି?
ହଁ ସେଇ ଚାରିଟା ପାଞ୍ଚଟା ବେଳେ ହେଇଥିଲା ଛାଡି ଯାଇଛି, ହେଲେ ଲାଇନ୍ କାଇଁ ଏଯାଏଁ ଆସିନି, ତ କୋଉଠି ତାର ତାର ଛିଣ୍ଡିଛି ବୋଧେ ନା କଣ?
ଅ ହଁ ବର୍ଷା ଆଜି ଜୋରରେ ହେଇଚି କି?
ହଁ ବର୍ଷା ଜୋରେ ହେଇଛି। ବିଜୁଳି ଘଡଘଡି ବି ଜୋର ମାରିଥିଲା।
କଣ କହିଲେ?
ମୁଁ କହିଲି ସେଇ ବର୍ଷା ଯୋଗୁ ବୋଧେ ଘଡଘଡି କି କଣ ପ୍ରୋବ୍ଲେମ ହେଇଥିବ, ସେଇଥିପାଇଁ ଆସୁନଥିବ ଲାଇ ଏନେ କୁହନ୍ତୁ?
ହଁ ଏ ବଟେ ଜଙ୍ଗଲ ବାଟେ ଲାଇନ ଆସିଛି ଆମର ତ। କାଳେ ଡାଳଫାଳ କୋଉଠି ଛିଡି କି ତାର ଛିଡି ଯାଇଥିବ।
ହୁଁ ଉଁ।
ହଁ।
ସାର୍ ଠିକ ଚାଲିଛି?
ହଁ ସେମିତି ଏଠି ଚାଲୁଚି, ଲାଇନ ନଥିଲେ ତ ବେଳେ ବେଳେ ପଳଉଚି ଯେ ନେଟ ପୁରା ଆସୁଚି ଯାଇକି ଗୋଟେ ଦିନ ଦି ଦିନ ପରେ
ଓ ହୋ। ହଁ ଆପଣଙ୍କ ଘରେ ସମସ୍ତେ କଣ
ଘରେ ସବୁ ଖାଇ ପିଇକି ବସିଛନ୍ତି। ଗଡପଡ ହଉଛନ୍ତି ମଶା ହଉଛନ୍ତି। ଏମତି ଆଉ।
ଓ ହୋ। ଆଉ ଆପଣଙ୍କ ଆଡେ ଆଉ କଣ ସବୁ ପର୍ବପର୍ବାଣୀ ସବୁ ହଉଛି? ଆପଣଙ୍କ ଆଡ଼େ ରଥଯାତ୍ରା ହଉଛି? ଏ ତ ବର୍ଷା ଋତୁର ରେ ପ୍ରଥମ ସବୁ ରଥଯାତ୍ରା ଆସେ। ଆଉ ଆପଣଙ୍କର କେମିତି କଣ ପାଳନ ହଉଛି?
ହଁ, ଗାଁ ରେ ମାନେ ଜଗନ୍ନାଥ। ହଁ ମନ୍ଦିର ତ ଏବେ ବନା ହଉଛି ବନା ହେଇନି କିନ୍ତୁ ଏଠି ଛୋଟ ମାନେ ଜଣେ ଘରେ ରଖିଛନ୍ତି ସେ ରଥଯାତ୍ରା କରନ୍ତି। ସେପଟେ ମାନେ ରଥଯାତ୍ରା ହୁଏ ହେଲେ ମନ୍ଦିର ନାହିଁ ଯେ ଏତେ ଭଲସେ ହୁଏନି ଖାଲି ଖାଲି ସେମିତି ହୁଏ ଆଉ, ରଥ ଟଣାଯାଏ ଆଉ।
ଆପଣ ଯାଇକି ରଥ ଟାଣନ୍ତି?
ହଁ ମୁଁ ଟାଣେ ଆଗରୁ ଟାଣେ, ଏବେ ପଢାପଢି ପାଇଁ ବାହାରକୁ ପଳଉଛି ତ ମୁଁ ଆଉ ରହିପାରୁନି ଏ ରଥଯାତ୍ରାକୁ ସେଥିପାଇଁ ଯେବେ ରହେ, ସେବେ ଟାଣେ ଆଉ।
ଓହୋ ଆପଣ ଏବେ ଗାଁରେ ଅଛନ୍ତି ତାହଲେ?
ହଁ କଲେଜ ଖୋଲିଲାଣି ରି ଆଡମିସନ ଥିଲା ତ ଯାଇଥିଲି। ଆଉ ପିଲା ଆମର ସବୁ ଯାଇଥିଲେ ଟ୍ରେନିଂ ଯେ ଆସିନାହାନ୍ତି ଯାଇ ହଷ୍ଟେଲରେ କେହି ନାହାନ୍ତି ତ ପଳେଇ ଆସିଲି ଆଉ। ଯିବି ଆର ସପ୍ତାହ ଆଡକୁ ଆଉ। ଆପଣ ବଢ଼ାବୁଢ଼ୀ ସରିଲାଣି?
ନାଇଁ ପଢାପଢି ସରିନି ମୁଁ ପଢୁଛି ଆମ ଗାଁରେ ପ୍ଲସଥ୍ରୀ କରୁଛି। ଆମର ଏବେ ଏକ୍ଜାମ ଆଜି ଯାଇଥିଲୁ ଫର୍ମ ଫିଲ୍ଅପ୍ କରିକି ଆସିଛୁ ତା ଭିତରେ କ୍ୟାମ୍ପନ ନୋଟିସ୍ ଦେଲେ ଆମେ ଯିବୁ ଆଉ।
ହ ଏକ୍ଜାମ ସରି ନି?
ନାଇଁ ଏକ୍ଜାମ ସରିନି। ଫୋରମ୍ ଫିଲପ ଚାଲିଛି ତାର ନୋଟିସ ତାପରେ ଏବେ ଗୋଟେ ପ୍ରୋଜେକ୍ଟ ଆମର ହଉଛି ଯେ ଏ କଲେଜ ଯିବାକୁ ପଡୁଛି ଟିକେ।
ଓ ପ୍ଲସ୍ ଥ୍ରୀ ଯୋଉ ପିଲାଙ୍କର ବୋଧେ ଏବେ ଇଣ୍ଟର୍ନସିପ୍ ପକେଇ ଦେଇେଇଛି ସରକାର
ହଁ ସେଇଥିପାଇଁ ଟିକେ ଆମର ପ୍ରୋଜେକ୍ଟ ଅଛି ତ ତାକୁ ସବୁ ବାହାର କରିବାକୁ ପଡିବ। ତ ତା ଭିତରେ ଗୋଟେ ପ୍ରୋଜେକଟ ହବ। ସଫେଇ କାର୍ଯ୍ୟ ବି ସବୁ ଅଛି ଗାଁରେ ସବୁ ବୁଲି ବୁଲାକି ସବୁ ହବ। ତାର ଗୋଟେ ଫଟୋ ନେବେ ତ ସାର୍ ସେଥିପାଇଁ ଏବେ ଟିକେ କଲେଜ ଯାଉଛୁ ଆଉ।
ଓହୋ ଆପଣ କରିନାହାନ୍ତି କି ଇଣ୍ଟର୍ନସିପ ଟା?
ନାଇଁ ଆମର ହେଇନଥିଲା। ମୁଁ କହିଲି ସାର୍ ଏବେ ଏବେ ବୋଲି ଆଜି ଆମେ ଫର୍ମ ଫିଲପ୍ ପାଇଁ ଯାଇଥିଲୁ। ସାର ଆଜି କହିଲେ କରିବା ପାଇଁ ଇଣ୍ଟର୍ନସିପ ଟା। ଆଉ ସବୁ କଲେଜରେ ପ୍ରାୟ କଲେଜ ତ ସରିଲାଣି ଆଉ ଗୋଟେ ଗୋଟେ କଲେଜରେ ବି ଚାଲୁଛି। ଆଉ ଆମ କଲେଜ ରେ ସାର୍ ବି କହିଲେ ଆଉ ଏ କାମ ଟା ଏପର୍ଯ୍ୟନ୍ତ ହେଇନି ଆରମ୍ଭ ହେଇନି। କାଲି ଗଲେ ଆମକୁ ସାର୍ କାମ ବିଷୟରେ ସବୁ ବୁଝି ବୁଝି ଦେଲେ ଆମେ କାମ କରିବୁ ଆଉ।
ଓହୋ। ସେଇ ପ୍ଲୁସଥ୍ରୀ ମାନେ ଇଣ୍ଟରସିପ ଟ ସ୍କୁଲ ପିଲାଙ୍କୁ ପଢେଇବାକୁ ଥିବ ତ
ହଁ ମାନେ ଆମର ଅଲଗା ଅଲଗା ଆସେ ଯେ ଆମର ସାର୍ କହିଛନ୍ତି ଏମିତି ଆସିବ ନହଲେ ଅଲଗା ପ୍ରୋଜେକଟ ଆସିବ। ହଁ ତାକୁ ପ୍ରାୟତଃ ଆ ମେଣ୍ଟିକଲେ ବି ପକେଇଦୋଉଚି ଏତେବେଳେ କଣ ତ ଆସିଥିବ ମାନେ ପିଲାଙ୍କୁ ନେଇକି ଯୋଉ ଡିପାର୍ଟମେଣ୍ଟିବ ତା ସେ ଅନୁସାରେ କହୁଚନ୍ତି ପିଲାଙ୍କୁ ଆ
ଓହୋ ଆପଣଙ୍କର ଆର୍ଟସ୍ ନା ସାଇନ୍ସ?
ମୋର ଅର୍ଟସ୍ ଅଛି ସାଇନ୍ସ୍ ପିଲାମାନଙ୍କୁ ତ ମେଡିିକାଲ ଆମର ଯେହେତୁ ଆର୍ଟସ୍ ଅଛି ଆମର ସେ ସ୍କୁଲ ବି ହେଇପାରେ ମାନେ ପଞ୍ଚାୟତ କିମ୍ବା କିଛି ଗୋଟେ ଯଦି ଯୋଜନା ବିଷୟରେ ବି ହେଇପାରେ।
ଓହୋ।
ରଜ କେମିତି କଣ ପାଳନ
ରଜ ମହୋତ୍ସବ ଏଇଠି ଆମର ଗାଁ ସବୁ ଗାଁରେ ହେଲାଣି ତ। ଦିଇ ତିନିଟା ଗାଁ ବୁଲିଥିବ ଆମର ବି ଗାଁ ରେ ହୋଉଥିଲା ଗୋଟେ ସଂଘ ଅଛି। ସେ ସବୁ ରଖିଥିଲେ ଖେଳ ରଖିଥିଲେ ମାନେ ପୁଚି ରଖିଥିଲେ। ଥିଲେ ନାଚ ଗୀତ ସବୁ ରଖିଥିଲେ ସେଇଡ଼ା ଦେଖିଥିଲୁ ଖେଳ ଖେଳ ଦେଖିଥିଲୁ ଧୋଳି ବି ପଡିଥିଲେ ସବ ଖେଳ ଆସିଥିଲୁ।
ହୁଁ ଆଉ ଆପଣ କଣ କହୁଥିଲେ ଭାଗ ନେଇଥିଲେ, ନା ବଡ ପିଲାଙ୍କ ପାଇଁ କିଛି ନଥିଲା ନା କଣ?
ନାଇଁ ନାଇଁ ମୁଁ ଥିଲା ଯେ ବଡ ପିଲା କେ ନଉନାହାନ୍ତି ବୋଲି
ହ ହୁଁ ଆପଣ ଯାଇଥିଲେ ସେଥିରେ?
ହଁ ଦେଖିବାକୁ ଯାଇଥିଲୁ, ସାଙ୍ଗମାନେ ଆସିଥିଲେ ତ ବୁଲାବୁଲି କରିବାକୁ ଯାଇଥିଲୁ ଆଉ।
ଓ ଏ ତ ସବୁ ହେଇଗଲାଣି ରଜ ମହୋତ୍ସବ, ଆଗରୁ ସେମିତି ଗୋଟେ ଗୋଟଏ ଗାଁ ରେ କରୁଥିଲେ ହେଲେ ଏବେ ସବୁ ଗାଁରେ ହେଇଗଲାଣି, ଆଉ ଅଲଗା ଗାଁ କୁ ବୁଲାବୁଲି କରିବା ପାଇଁ ଯାଇଥିଲେ?
ହଁ ଏଇଠି ଆମର ଅଛି ଆମର ଯୋଉ ବ୍ଲକ ଯୋଉଠି ସେଠି ଭଲ ତୁମ ଭଳିଆ ହୋଉଥିଲା ଏ ଥିଲୁ ଆଉ ଏଇ ପାଖରେ ଗୋଟେ ଗୋଟେ ଦିଇ ଟା ଖାଲି ବୁଲେଇକି ଆସିଥିଲୁ ଆଉ। ଆପଣ କୁଆଡେ ଯାଇଥିଲେ?
ବି ସେମିତି ରଜ ମହୋତ୍ସବ ହେଇଥିଲା, ଆମେ ବି ପାଖ ଗାଁ ମାନଙ୍କରେ ବି ରଜ ମହୋତ୍ସବ ହେଇଥିଲା। ଦେଖି ଯାଇଥିଲୁ। ହ ଏ ବର୍ଷ ଭଲ କି କର ସବୁ ବର୍ଷ କରନ୍ତି? ଏତେ ଭଲ ସେ କରିଥିଲେ ଭାଗ ବିଇ ତାଙ୍କ ପାଇଁ ପୁରସ୍କାର ବି ସବୁ ଆଣିଥିଲେ ବଡ ମାନେ ତା ଦେଇଥିଲେ ଆଉ ସ୍ତ୍ରୀ ଲୋକମାନେ ମାନେ ଯିଏ ଗାଁ ର ଝିଅ ଯୋଉ ମାନେ ବାହା ହୋଇଥିଲେ। ସେମାନେ ବି ସମସ୍ତେ ଆସିଥିଲେ ତାଙ୍କ ବି ହୁଳହୁଳି ପ୍ରୋଗ୍ରାମ ଥିଲେ ସେମାନେ ସେଥିରେ ଭାଗ ନେଇଥିଲେ। ତାକୁ ବି ଯାଇ ଦାୟିତ୍ୱ ଦିଆଯାଇଥିଲା। ସମସ୍ତ ପ୍ରକାର ଦୋଳି ପକେଇଥିଲେ ସମସ୍ତେ ଖେଳ ଖେଳି ପାରିଥିଲେ ଆଉ। ଏମିତି ଭଲ କଣ କହିଲେ?
ଆପଣ ଖେଳିଚନ୍ତି କି ନାଇଁ ଦୋଳି?
ହଁ ମୁଁ ଦୋଳି ତ ଖେଳି କେ ଦୋଳି ଖେଳୁ। ଆଉ ପିଲାମାନେ ଭାଗ ନିଅନ୍ତି ସବୁ କପିସନରେ ତାକୁ ଆମେ ଦେଖୁ ଆଉ ପିଲାମାନେ ଖୁସି ବି ହୁଅନ୍ତିବହୁତ, ଦୋଳି ଫୋଳି ପ ଦୋକାନ ବଜାର ବି ପଡିଥିଲା। ପଡିଥିଲା ପିଲାଙ୍କ ପାଇଁ ଖେଳନା ପଡିଥିଲା ଖାଇବା ପିଇବା ଦୋକାନ ବି ପଡିଥିଲା। ଆଉ କିଣାକଣି ବି ଜିନିଷ ବି ପଡିଥିଲା ସବୁଝିଅ ମାନ ଆଉଯଉ ପଡିଥିଲା। ସମସ୍ତେ କିଣାକୁଣି ଏମିତି କରିଥିଲେ। ଆମର ଏଟେ ହେଥିଲା ମନ୍ଦିରଟ ଯଉ
ଆଉ ରଥ ଯାତ୍ରା କୁ ମାନେ କୁଆଡେ ବୁଲାବୁଲି ଯିବା ପାଇଁ କିଛି ଭାବିଛନ୍ତି ନା, କୋଉଠି ଗାଁରେ ଟାଣିବେ ରଥ?
ଗାଁରେ କଣ? ପୁରୀରେ ତ ଟନା ହୁଏ ସେଇଟା ତ ପୁରୀ ଟା ହିଁ ରଥଯାତ୍ରା ସେଇଠି ଯିବାର ଇଛା ଅଛି ଠାକୁରଙ୍କର ଡୋରି ଯେବେ ଲାଗିବ, ସେବେ ଯିବୁ ଆଉ। ଆପଣଙ୍କ ଡୋରି ତ ନ ଲାଗିଲେ ସେ ସାଧାରଣ ମଣିଷ ବି, ଅଲଗା ସମୟରେ ବି ଯାଇପାରନ୍ତିନି। ଠାକୁରଙ୍କଠୁ ଡୋରି ନ ଲାଗିଲା ର ହଉଛି ତାଙ୍କର ସବୁଠୁ ବଡ ପର୍ବ ଜଗନ୍ନାଥଙ୍କର ହଉ ହଁ, ଏଇ ଟାଇମ ତ ଭିଡ ଲୋକ ବି ହଜିଯାଆନ୍ତି। ରଥ ଟାଣିବାକୁ ଯାଇକି ବହୁତ ଲୋକ ବି ହଜିଯାଆନ୍ତି ଏତେ ଭିଡ ଯେତ ଛୋଟ ପି ତାଙ୍କୁ ବି ତ ନେଇ ହବନି ମାନେ ଦଳା ଚକଟା କରିଦେବେ। ଡୋରି କେ ଯେବେ ଲାଗିବ ସେବେ ନିଶ୍ଚୟ ଯିବୁ ଆଉ
ଓହୋ
ଆଉ ଆପଣ କେବେ ପୁରୀ ଯାଇଛନ୍ତି? ଠାକୁରଙ୍କୁ ଦର୍ଶନ କରିବା ପାଇଁ ରଥ ସମୟରେ?
ହଁ, ପୁରୀ ଯାଇଛି ଦି ଥର ଯାଇଛି ଛୋଟ ବେଳେ, ଏବେ ଆଉ ଯାଇନି, ଡୋରି ବୋଧେ ଲାଗିନି ଯି ଯିବା ଆଗକୁ
ହଁ ଅ ହଁ, ମୁଁ ବି ସେଇ ଛୋଟବେଳେ ଥରେ ଯାଇଥିଲି ଆଉ ଏବେ ଆର ବର୍ଷ ଯାଇଥିଲୁ ଆର ବର୍ଷ ଯାଇଥିଲୁ, ଜୁନ ମାସରେ ଯାଇଥିଲୁ ତଥାପି ବହୁତ ଲୋକ ଥିଲେ। ମାନେ ଆମେ ଭାବିଲୁ ଖରା ଟାଇମରେ ବୋଧେ ବେଶି କେହି ଲୋକ ଥାଆନ୍ତିନି ହେଲେ ବହୁତ ଲୋକ କିନ୍ତୁ ଆସିଥିଲେ କିନ୍ତୁ ଆମେ ଦର୍ଶନ କରିକି ଭଲ ଭାବରେ ଆସିଥିଲୁ
ଓହୋ
ଠାକୁରଙ୍କ ଅବଢ଼ା ହଁ ଅ ଆପଣ ବି ଯେବେ ଯିବେ? ଯିବେ ଠାକୁରଙ୍କର ସେଠି ଅବଢା ଖାଇବେ, ଅବଢା ବହୁତ ଭଲ ଲାଗେ।
ହଁ, ଅବଢ଼ା ତ ହଁ, ଖାଇଥିଲୁ ଡଙ୍କ ତରଣୀ ବି ସେଇଟା
ହଁ, ହଁ ସେଇଟା ତ ଟେଷ୍ଟି ଲାଗେ ପିଇବାକୁ।
ଆଛା ହଉ, ଆପଣ କଣ କରନ୍ତୁ ଆଉ ମୁଁ ଟିକେ କାମ ଅଛି ରଖୁଛି ଆଉ।
ଓ ଭଲ।
ହଁ, ରଖୁଛି। ହଁ